ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ ହ୍ୟାଲୋ। ଶୁଭା ଯାଉନି କି? କଣ କିଛି କହୁନ।
ହ୍ୟାଲୋ।
କଣ ଶୁଭା ଯାଉନଥିଲା ନା କଣ।
ହଁ ପା ସୁଭୁ ନ ଥିଲା। ମେରେ ହାଲୋ ହାଲୋ କରୁଚି ବିନତିନି
ମୁଁ ବି ହାଲୋ ହାଲୋ କରୁଥିଲି ବଟ୍ ଶୁଭୁନଥିଲା।
ହଁ ବା ମୁଁ ସେୟା କହିଲି କଣ ଶୁବୁନି ଏତେ ଫନ୍‌ଟା।
ଏଟା କଣ ସମସ୍ତଙ୍କ ସହିତୁଏ ନା କେବଳ ଆମ ମୁଁ ଏବେ କଲ କଲି ଯେହେତୁ ହେଲା?
ହଁ ବଧେ ହେଇଯିବ ଆଉ ମୁଁ କହି ବି ପାରିବିନି ଏମିତି କଥା।
ଆଉ କଣ କରୁଛ।
ଏଇଠି ବସିଥିଲି ବା।
ଘର ଆଗରେ।
ହଁ ଘରେ ହିଁ ବସ୍‌ ଥିଲି।
ଆଉ ତମ ଜିଲ୍ଲାର ନାଁ କଣ ଯୋଉଠି ରହୁଛ।
ଆମେ କଟକ।
ଓହୋ ଆମର କଣ କହିପାରିବ।
ହଁ ନୟାଗଡ଼।
କେମିତି ଜାଣିଲ।
ମୁଁ ଜାଣିଛି ଆଉ ମନ କୁ ମନ ଜାଣିଛି ଆଉ ତମ ଏସି
ଗଲା ଆଉ।
ହଁ ବାଜୁ ବାଜୁ ବାଜିଗଲା ଆଉ ହେ ନା ବର୍ଷା ହଉନି ଏବେ
ଏପଟେ ପ୍ରବଳ ବର୍ଷା।
ବର୍ଷା ତ ଜୋର୍ ସେ ଆସୁଛି କିନ୍ତୁ ହଉନି ଆଉ।
ହୁଁ ଆମ ଏପଟେ ଏବେ ଅଧେ ଘଣ୍ଟେ ହବ ଛାଡିଛି। ନହେଲେ ନାଇଁ ପ୍ରବଳ ବର୍ଷା ଏପଟେ।
କଣ କହିଲ। ଏ ଖାଇଛି ଭାତ ଖାଇଥିଲି।
ହୁଁ ମୁଁ କହିଲି କି ମୁଁ ବି ଭାତ ଖାଇଥିଲି। ଆମ ଘରେ ଆଜି ବୋଉ ଭାତ କରିଥିଲା। ତାପରେ ଡାଲି କରିଥିଲା ଆଉ ତରକାରୀ କରିଥିଲା ଆଳୁ ପୋଟଳ ତରକାରୀ।
ଆଁ।
ତ ସେୟା ଖାଇଛି ଆଉ। ନା ମୋର ଶେଷ ହେଇ ଗଲେଣିି ପାଠପଢା।
ଆଛା।
ହୁଁ ଏ ବର୍ଷ ପ୍ଲସ୍ ଥ୍ରୀ କମ୍ପ୍ଲିଟ ହେଲା ଏ ବର୍ଷ।
ଉୁଁ ହୁଁ ଆଚ୍ଛା ଆଛା। ନା ମୋର ତ କମ୍ପ୍ଲିଟ ହେଇକି ମୁଁ ମୁଁ ପଢ଼ା ସାରିକି ମୁଁ ଏବେ ଜବ୍ କରୁଛି।
ଓ ମାନେ ତମେ ମାନେ ମୋଠୁ ବଡ଼ହବ?
ହଁ ବହୁତ ବଡ଼ହେବି।
ଓ ଦିଦି ତାହେଲେ ଡାକି ବି ଆଉ ହଁ ମୋର ତ ଏବେଏଇ ରିସେଣ୍ଟଲି ପ୍ଲସର୍ଥୀ ସରିଲା।
ହୁଁ ଉଁ।
ଜବ ତାହେଲେ କରୁଛ ଆଉ।
ହୁଁ ହୁଁ ହୁଁ, ତମର କଣ ପଡୁଥିଲା? କଣ ପଡୁଥିଲା? ଆଛା, ଭଲ ସବୁ। ଘରେ କିଏ କିଏ ଅଛନ୍ତି? ହଁ।
ବାପା ମା ଆଉ ମୁଁ, ତାପରେ ଆଉ ଜେଜେ ବାପା ଅଛନ୍ତି।
ଆଛା, ଜେଜେମା?
ଉଁ, ତାଙ୍କର ସେ ମରିଗଲେଣି।
ହ ହଁ ଆ ନୟାଗଡ ନଯାଗଡଠୁ କେତେ ବାଟ ତମ ଘର? ମାନେ ମନ୍ଦିର ପାଖରେ ଦକ୍ଷିଣକାଳୀମା
ଆମର ହବ କୋଡିଏ ବାଇଶି କିଲୋମିଟର।
ଏତେ ବାଟ?
ହଁ ବା ନୟାଗଡ଼ ଠୁ ଆମ ଗାଁ ଟା ହଉଛି କୋଡିଏରୁ ବାଇଶି କିଲୋମିଟର।
ଓହୋ, ଆଛା ଆଛା। ତମେ କଉ ଗାଁ ତମର? ଓ ଆଛା। ଆଛା ତମେ ନୁଆଗାଁ।
ହଁ, ବ୍ଲକ
ହଁ ହଁ ହଁ।
ଜାଣିବତ, ଆମର ସେଇଗାଁ।
ଆ ତମେ, ତମର ସବୁ କେମିତି ମାନେ ପଢାପଢି, ଏବେ କଣ ମାନେ ପ୍ଲାନ୍ ଅଛି?
ନା, ପ୍ଲାନ ବଲେ ବିଏଡ୍ ଏକ୍ସାମ ଦେଇଛି। ଦେଖ କଣ ହଉଛି?
ହୁଁ ହୁଁ ହୁଁ। ଆଉ ପଢ଼ିବା ପାଇଁ କଣ ମାନେ ହାଲୋ, ମୁଁ କହିଲି ଆଉ କଣ ପଢ଼ିବା ପାଇଁ କଣ ଇଛା ଅଛି?
ହେଇ ବିଇଡି ତ ଏକ୍ଜାମ ଦେଇଛି ଆଉ, ହେଇଟା କରିବାର ଇଛା ଅଛି ଆଉ।
ହଁ ହ।
ମୋ ସାଙ୍ଗ ଗୁଡା ଆହୁରି ଦେଇଛନ୍ତି ସମସ୍ତେ ପିଜି ହଗା ସବୁ ଦେଇଛନ୍ତି। ତାପରେ ବିଡି କିଛି ଜଣ ଦେଇଛନ୍ତି, ତା ବା ସିଟି ଯେ ସେଇଟା ବି ଦେଇଛନ୍ତି। ତ ଆମେ ସବୁ ମିକ୍ସ ସବୁ ପକେଇ ଦେଇଛନ୍ତି, କୋଉଟାରେ ପାଇବେ, କୋଉଟାରେ ନ ପାଇବେ, ଏମିତି କରିକି ଆଉ ତମ ଆମ୍ବ ଭଲ ଲାଗେ?
ହୁଁ ବହୁତ।
ତମ ମନପସନ୍ଦର ଆଜ୍ଞା।
ହେ ହେ ହେ କାଇଁ ଦବୁ କି? ହିଁ ହିଁ
ଯଦି ଆମ ଗାଁକୁ ଆସିବ? ପ୍ରବଳ ଦେବି। ଆମ ଆମ ଘରେ ଏବେ ତିନି ପେଟି ଥୁଆ ହେଇଛି।
ହଁ କି, ତମେ ବସ ରେ ପଠେଇଦିଅ ମୋ ପାଇଁ। ହେ ହେ
ତମକୁ କଣ ବେଶୀ ମିଠା ପସନ୍ଦ ନା ମିଡିୟମ?
ନା ମତେ ମିଠା ହିଁ ପସନ୍ଦ, ଆମ୍ବ ମିଠା, ଉଁ ମତେ ମିଠା ମିଠା ହଁ, ମିଠା ଆମ୍ବ ମତେ ବହୁତ ଭଲ ଲାଗେ।
ଆମର ସବୁ ମିଠା ଆମ୍ବ ମୁ ମୁଁ ବି ଖାଉନି।
ହୁଁ ଜଡେ ଆମ୍ବ। ସେମାନେ ସେଆଡେ କିଏ ଖାଇବା ପାଇଁ ପସନ୍ଦ କରିନାହାନ୍ତି। ଯୋଉମାନେ ନନ ସେମାନେ ତ ପସନ୍ଦ କରିବେ ଅବଭିଅସ୍ଲି।
ଓହୋ ସେଦିନ ଯୋଉ କଲ କରିବା ପାଇଁ କହିନଥିଲି କି? ହ୍ୟାଲୋ। ହ୍ୟାଲୋ। ସେ ଦିନ ଯୋଉ ସେଦିନ ଯୋଉ କଲ କାଲି କରିବାକୁ କହିନି କି? ଆମ ଗାଁ ରେ ସେଦିନ ପ୍ରବଳ ବର୍ଷା ପକଉଥିଲା। ପ୍ଲସ ମୁଁ ରୋଡ ଠି ଛିଡା ହେଇଥିଲି ଅଜା ହର ଗାଁକୁ ଯିବା ପାଇଁ।
ହଁ।
ତ ସେଥି ପାଇଁ ମତେ ଲାଗିଲା ତମକୁ କାଳେ ଖରାପ ଲାଗିବକି କଣ?
କଣ ପାଇଁ?
ଆରେ ଏ ମାନେ ମତେ ଭଲ ଲାଗେନି ମାନେ ନିଜ କଥା କହିବୁ ଯଦି ଭଲ ଲାଗେନି।
ହୁଁ ହୁଁ।
ସିଏ ନିଜର ହଉ କି ପର ହଉ ଏମିତି ଟିକେ କହିଦେଲେ ଭଲ। ନହେଲେ ମତେ ଭଲ ଲାଗିବନି।
ହଁ।
ତମେ କଣ ଗାଁ ନା ସହର?
ମୁଁ ଏଇ ଭୁବନେଶ୍ଵର ରେ ଅଛି।
କଣ?
ଭୁବନେଶ୍ଵରରେ ଅଛି।
ଓହୋ ଗାଁ ପସନ୍ଦ ନା ସହର ପସନ୍ଦ?
ନାଁ ମ ମତେ ମୁଁ ରହିଗଲିଣିନା ମତେ ଭଲ ଲାଗୁଛି ସହର ଭଲ ଲାଗୁଛି।
ଓହୋ କିନ୍ତୁ ଗାଁ ର କଥା ଅଲଗା ଆଉ।
ହଁ ଗାଁରେ ତ ମତେ ଭଲ ଲାଗେନି ସହରରେ ରହିଆଇଲିଣି ନା ସେଥିପାଇଁ ଟିକେ ଭଲ ଲାଗୁଛି ଆଉ।
ଉୁଁ ହୁଁ ହୁଁ ଆମକୁୁ ଜଣେ ମ୍ୟାାମ ପଢଉଥିଲେ
ହୁଁ।
ମୁଁ ଯୋଉ ସବଜେକ୍ଟ ଟା ନେଇଥିଲି ସେଥିରେ ଯୋଉ ମ୍ୟାମ ସବୁ ଉଡଥିଲେ। ତ ସିଏ ବି ଜଣେ ମ୍ୟାମ ତମ ପଟର।
ଆଚ୍ଛା।
ସିଏ ପଢଉଥିଲେ ତାଙ୍କର କଣ ସିଏ ପିଜି ବାକି କରୁଛନ୍ତି। ପିଜି କରିକି ଏମ ଇ ଡି କରିକି ଆମକୁ ପଢଉଥିଲେ ସେ।
ହୁଁ ହୁଁ।
ଯେ ଆମର କେବେ ସେକେଣ୍ଡ ଆମର ସେକେଣ୍ଡ ଇୟର ଚାଲିଥିଲା ସେ ଆସିଲେ।
ହଁ ଦୀପାଜୀ ତମର କଣ ହେବେ?
ସିଏ ଏକ୍ଟୁଚ ମ ମୋ ବଡ ବାବାଙ୍କ ଭଉଣୀ ହେବେ। ମାନେ ବଡ ବାବାଙ୍କ ଝିଅ ହେବେ ଯେ ଦେଖିଲେ ଭଉଣୀ ଟାଇପ ର ଆଉ। ମୋ ଜେଜେବାପାଙ୍କୁ ତାଙ୍କ ଜେଜେବାପା ଦିଭାଇ।
ଓ ହୁଁ।
ହଁ ତ ବଡ ଜେଜେ ବାପାଙ୍କ ପୁଅ ତାଙ୍କ ବାପା। ଆଉ ମୋ ଜେଜେ ବାପାଙ୍କ ପୁଅ ହଉଛନ୍ତି ମୋ ବାପା ତ ତାଙ୍କ ଝିଅ ତ ଭଉଣୀ ହେବେ ଦେଖିବାକୁ ଗଲେ ଆଉ।
ହଉ।
ତାଙ୍କ ବାପା ଆମକୁ ପଢଉଥିଲେ ଟିଚଆ ଯୋଉ ହାଇସ୍କୁଲ ଟିଚର ସିଏ। ଆମକୁ ପଢଉଥିଲେ। ଆ ସିଏ ମତେ ତ କହିଲେ ଏଇ ବିଷୟରେ ସବୁ ଆଉ।
କେମିତି।
ଉଁ।
ଦିଦି।
ଆଜ୍ଞା।
ଦିଦି କହିଲ କି।
ହଁ ଦିିଦିିି କହିଲେ।
ଅ ହଁ।
ମୋ ଆମ ଯେତିକି ରହୁନାହାନ୍ତି ଆଖପାଖରେ
ହୁଁ।
ଅ ହେଇ ଭିତରୁ ହେମ୍ତି ବହୁତ ଜଣ କରୁଛନ୍ତି ଆମ ମୁଁ ଏବେ ଯୋଉଠି ରହୁଚି ମୁଁ ଯ ଆମ ସାଇରେ ସାତରୁୁ ଆଠ ଜଣ ପିଲା କରୁଛନ୍ତି ତ ମୋର ଜଣେ ସାନ ଭାଇ ଟାଇପ ର ହବ ସିଏ ଆସିକି କହିଲା।
ହଉ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଆଉ ଆଉ କ ଆ ଯୋଉ ଆଉ କଣ ଅଛି କୁହ ତମ ପଟେ ଫେମସ କଣ।
ଅ ନୟାଗଡ଼ ତ ଆଉ ଇଏ ଫେମସ ଛେନାପୋଡ ଆଉ।
ହଁ ହୁଁ ଆମ୍ବ ଫେମସ୍ ଛେନା ପୋଡ଼ ଆଉ ଆମ ପାଇଁ ପଠାଅ।
ଆ ଛେନା ପଡ କ ଆର ବର୍ଷ କରାହେଇଥିଲା ମୋର ମନେ ଅଛି। ଆ ଗାଈ ହକା ତ ନାହିଁ ଆମର ଗାଈ ହକା ନାହିଁ।
ହଁ ହୁଁ।
ମାଉ ଥିଲେ ଗୋଟେ ପ୍ରକାରେ। ଆଉ ମାର୍କେଟରେ ଯୋଉରା ମିଳୁଚି ମୋତେ ବେଶୀ ମିଠାକୁ ପସନ୍ଦ ନୁହଁ।
ଆଚ୍ଛା ଆଚ୍ଛା ହୁଁ ବଢ଼ିଆ ନା ଆଉ।
ହୁଁ ବାକି ଆମ ଗାଁ ଆଡ଼େ ପ୍ରବଳ ଆମ୍ବ।
ହଁ ତମର ସେପଟେ ଟିକେ ଟିକେ ଜଙ୍ଗଲ ନା।
ହୁଁ।
ଉଁ ହୁଁ। ଜଙ୍ଗଲ ପାଖାପାଖି ନା କଣ ଜଙ୍ଗଲ ପାଖାପାଖି ନା କଣ।
ହଁ ମ ମେନ୍ ରୋଡ ସାଇଡ କୁ। ତ ଏଇଟା ଗୋଟେ ବେନିଫିଟ ଆକ୍ଚୁଆଲି ରହୁଛି ମେନ ରୋଡ ସାଇଡ ହବାକୁ।
ହଁ ହଁ ହଁ।
ହଁ ବଜରା ହକା କୁଆଡ ଭିତର ନାଇଁ ନାଇଁ। ଆମ ଗାଁ ମେନ ସ ରୋଡ ସାଇଟି ରେ ତା ବାଦେ ଆମ ଗାଁ ର ପଛ କୁ ପ୍ଲସ ଆଗକୁ ଜଙ୍ଗଲରେ ଅଛି। ହଁ ମାନେ ଅ ପାଞ୍ଚ କିଲୋମିଟର ପାଖାପାଖି ହବ ଗାଁ ଗୁଡ଼ା ଅଛି ନା ଆମ ଗାଁକୁୁ ଲାଗିଲାଗିକା।
ଅ ହ ଜଙ୍ଗଲ।
ହଁ ଜଙ୍ଗଲ ଏପଟେ ପ୍ରବଳ।
ଓହୋ ସେ ଏଇ ଆଉ। ନୟାଗଡ ସାଇଟ ନା ଜଙ୍ଗଲ ଟିକେ ରହେ।
ଆଜ୍ଞା ହଉ ଦିଦି
ହଁ ହଉ ଠିକ ଅଛି ଆଉ ହଁ ହଁ।
ଖୁଚି।